ହ୍ୟାଲୋ।
ହାଲୋ ହାଲୋ ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ମୁଁ ଆପଣକୁ ଗୋଟେ କଥା କ୍ଳିଅର୍ଲି
ଇତ୍ୟାଦି ଆଜ୍ଞା କୁହନ୍ତୁ କୁହନ୍ତୁ।
ଏଇ ଯୋଉ ଆପଣ କଥା ହବା ସମୟରେ ଗୋଟେ ଭୁଲ କରୁଛନ୍ତି କଣ କହିଲେ ଯୋଉ କହୁନାହାନ୍ତି ଜୟ ଜଗନ୍ନାଥ। ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଜୟ ଜଗନ୍ନାଥ ନ କହି ଜୟ ଜୟ ଶ୍ରୀ ଜଗନ୍ନାଥ କହିବା କଥା କାରଣ ଆପଣ ମାନେ କଣ କହିଲେ ଆପଣ ଶୁଣିଥିବେ ଜୟ ଶ୍ରୀ କୃଷ୍ଣ, ନା ଜୟ ଶ୍ରୀ ଶ୍ରୀରାମ ଜୟ ଶ୍ରୀ ଗଣେଶ ତେବେ ଜଗନ୍ନାଥଙ୍କୁ କାହିଁକି ନୁହେଁ ତେଣୁ ଜୟ ଶ୍ରୀ ଜଗନ୍ନାଥ ମଧ୍ୟ କହିବା କଥା।
ଆଜ୍ଞା ଆଜ୍ଞା ତାଲେ ଆପଣ ଏବେ ମତେ କହୁଛନ୍ତି ମୋର ସେ କାମ ସରଗିଲା ପରେ ହୋଉ ଛାଡ଼ନ୍ତୁ କହିଲେଣି ତ ମୁଁ ଆଜିଠୁ ଆଉ ସେଥିରୁ ଭୁଲଟି କରିବି ନାହିଁ। ସାର୍ ଜୟ ଶ୍ରୀ ଜଗନ୍ନାଥ।
ଆ ଠିକ୍ କଥା କାରଣ ମୁଁ ମଧ୍ୟ ସେଇ ଭୁଲରେ ମଧ୍ୟ ମୁଁ ମଧ୍ୟ ଥିଲି କିନ୍ତୁ ମୁଁ ଗୋ ଗୋଟେ ରିଲେ ସିନା ଜାଣିଲି ତଣୁ ଆଉ ଗୋଟେ ମଧ୍ୟ ଆପଣ ଜାଣିଥିବେ ଯେତଳେ ପୁରୀ ମନ୍ଦିର ଆପଣ ଯାଆନ୍ତି ସେଠି ସମସ୍ତ ମାନେ ପୁରା ଜୋରରେ ଜୋରରେ ମାନେ ଚିଲାନ୍ତି କି ଜୟ ଜଗନ୍ନାଥ ଜୟ ଜଗନ୍ନାଥ। କିନ୍ତୁ ସେମାନେ ସେମାନେ ଭୋଉତ୍ ଚିଲାନ୍ତି।
ଆଜ୍ଞା ଆଜ୍ଞା।
ହଁ ଏବଂ ତା ସହିତ ଅନେକ ମାନେ କଣ କହିଲେ ନନ୍ ଓଡ଼ିଆ ଲୋକମାନେ ମଧ୍ୟ ଆସିଥାନ୍ତି। ତେଣୁ ସେମାନେ ଜାଣିିନାହାନ୍ତି ଏବିଷୟରେ ସେମାନେ ତେଣୁ ସେମାନେ ମାନେ କଣ କହିଲେ ଟିକେ ଉତ୍ସାହିତ ଭାବରେ ଏସେ
ଉତ୍ସାହିତ ଭାବରେ ଏ ସବୁ ଚେଲାଇ ଦିଅନ୍ତି କିନ୍ତୁ ଏହା ଭୁଲ ଅର୍ଥ ଯାଉଛି। ଆଜ୍ଞା ଆଜ୍ଞା ତାହେଲେ ବହୁତ ଭଲ କଥା ଜାଣିଛନ୍ତି ଆପଣ ଆଉ। କଣ କରୁଥିଲେ ବର୍ତ୍ତମାନ?
ଏଇ ଧୀରେ ଧୀରେ ବସି ସବୁ ଇନଷ୍ଟା ରିଲ ଦେଖି ସବୁ ଏସବୁ ଜାଣୁଛି। ଏବେ ମଧ୍ୟ ସେଆ ହିଁ କରୁଥିଲି।
କର ଆଛା ଆଚ୍ଛା ମୁଁ ତ ଏବେ ବା ଆଉ ଘରକୁ ଆସ୍ତିର ଦର୍ଶନ ପାଇଁ ଯାଇଥିଲି। କିନ୍ତୁ ଏତେ ଜୋରରେ ବର୍ଷା ହେଲା ଯେ ଦି ଘଣ୍ଟା କାଳେ ମୋତେ ମନ୍ଦିର ଅପେକ୍ଷା କରିବାକୁ ପଡ଼ିଲା।
କଣ ପାଇଁ ଅପେକ୍ଷା କରିବାକୁ
କଣ ପାଇଁ ଅପେକ୍ଷା କରିବାକୁ ପଡିଲା ଆଜି କଣ ଭିଡ଼ ଥିଲା କଣ? ନାଇଁ ନାଇଁ ବର୍ଷା ଦେଖୁଛନ୍ତି ତ କେମିତି ହଉଛି ଦି ଘଣ୍ଟା ହେଲାଣି ଛାଡ଼ୁନାହିଁ।
ଓହୋ ସେଥିପାଇଁ ଆପଣ କଣ ସାଇକେଲ ନେଇକି ଯାଇଥିଲେ ବୋଧେ?
ନେଇକି ଯାଇଥିଲ ବୋଧେ। ତା ଆଜ୍ଞା ଆଜ୍ଞା ନିଶ୍ଚିତ ଯାନ ଯଦି ଥାଆନ୍ତା ସ୍କୁଟି କି ବାଇକ୍ ତ ମୁଁ ବହୁତ ଶୀଘ୍ର ପଳେଇ ଆସିଥାନ୍ତି। ତଥାପି ମୋତେ ଓଦା ହେବକି ହିଁ ଆସିବାକୁ ପଇଲା। କିନ୍ତୁ ଯେହେତୁ ବର୍ଷା ଛାଡ଼ୁନାହିଁ ତ ବେଶୀ ସମୟ ଯାଇକି ମନ୍ଦିରରେ ରହିପାରିବି ନାହିଁ। ତ ଏବେ ହିଁ ଆସିକି ପହଞ୍ଚିଲି।
ଓହୋ ଆଉ ଆ ଆପଣ ଯୋଉଗୋଟେ ପ୍ରସିଦ୍ଧ ଇଏ ଦେଖିଚନ୍ତି ସିରିଏଲ୍ ଟେ ଦେଖିଚନ୍ତି କି?
ହ ସିରିଏଲ୍ ତ ମୁଁ ଦେଖି ନାହିଁ। ତ ଦେଖେ ନାହିଁ ମତେ ପସନ୍ଦ ନୁହଁ ସେଗୁ ସେଗୁଡ଼ିକ।
ଓହୋ କେନ୍ ତ ଗୋଟେ ହିନ୍ଦୀର ଗୋଟେ ଦେଖିଥିବେ ମାନେ ଆପଣଙ୍କ ରିଲ୍ ରେ ବହୁତ ସାରା ଆସୁଥିବ ମେରି ଜିନ୍ଦେଗି ହେ
ମେରି ଜିନ୍ଦେଗୀ ହେ ତୁ। ହଁ ଶୁଣିଚି ସେ ବିଷୟରେ କିନ୍ତୁ କେବେ ଦେଖିନାହିଁ।
ମୋର ଟିକେ ଦେ ଦେଖିବାକୁ ବହୁତ ଇଚ୍ଛା ହଉଚି। ତାହା ୟୁଟ୍ୟୁବ ରେ ମାନେ ଉପଲବ୍ଧ ବୋଲି ମୁଁ ଜଣିବାକୁ ପାଉଚି। ତେଣୁ ମୁଁ ଭାବୁଚି ସେଥିରୁ ଟିକେ ଡାଉନଲୋଡ୍ କରି ଦେଖିବି।
କରି ଦେଖିବି।
ଆପଣଙ୍କ ଶବ୍ଦ ମତେ ଶୁଭୁ ନାହିଁ?
ହ୍ୟାଲୋ।
ହଁ ଶୁଭଛି ଧୀରେ ଧୀରେ କହୁନାହାନ୍ତି।
ମୁଁ କହିଲି ମୁଁ କହିଲି କି ତାର କେତୋଟି କଣ ଏପିସୋଡ଼ ରହୁଚି? ତାର ତ ବହୁତ ସାରା ଏପିସୋଡ ଅଛି। କହିବାକୁ ଗଲେ ମୁଁ ଏବେ ଗୋଟେ ୟୁଟ୍ୟୁବ ଚ୍ୟାନେଲ୍ ଦେଖୁଥିଲି ତାର କେତେଟା କହିଲେ ଅ ଏକଚାଳିଶ ଟା ଅଛି କିନ୍ତୁ ଆଗକୁ ଆହୁରି ଥାଇପାରେ। ଆଚ୍ଛା ଆଚ୍ଛା। ଆପଣ କହୁଛନ୍ତି ମାନେ ଭଲ ସିରିଏଲ୍ ଟି ହୋଇଥିବ ବୋଧେ ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ। ଯେହେତୁ ସିରିଏଲ୍ ଶୁଣି ଟିକେ ଅବାଗିଆ ଲାଗିପାରୁଥିବ କି ସିରିଏଲ୍ ରେ କଣ ହେଇଥିବ। କିନ୍ତୁ ସତ କଥା କହିଲେ ସେ ତାହା ବହୁତ ମାନେ ଭଲ। ଏବଂ ଟିକେ ମାନେ ଆମ ସହତ ମାନେ ଜଡ଼ିତ ରହୁଛି, କିନ୍ତୁ ଏତେ ବି ଜଡ଼ିତ ନୁହଁ।
ଆଜ୍ଞା ଆଜ୍ଞା।
ଆଜ୍ଞା ଆପଣ ଦେଖ
ଆଜ୍ଞା ଆପଣ ଦେଖି ଜଦୀ ଭଲ ହୋଇଥିବ ତାହେଲେ ତ ମୁଁ ନିଶ୍ଚୟ ଦେଖିବି। କିଛି ଅସୁବିଧା ନାହିଁ। ଡାଉନଲୋଡ଼୍ କରିବାକୁ ପଡ଼ିବ ମୋତେ ଆଉ, ୟୁଟ୍ୟୁବ ରୁ ଆଉ।
ନିଶ୍ଚୟ ନିଶ୍ଚୟ। ମୁଁ ତ ବାପାଙ୍କଠାରୁ ୱାଇଫାଇ ଆଣି ଡାଉନଲୋଡ଼୍ କରୁଛି ଏବେ।
ଡାଉନଲୋଡ଼୍ କରୁଛି ଏବେ। ଆଜ୍ଞା ଆଜ୍ଞା। ଆଉ କଣ କୁହନ୍ତୁ ଆଜି ଜର ଆପଣଙ୍କର ଆଜି କଣ ଖାଇବା? ହଁ ଏବେ ତ ଇଏ ହିଁ ଖାଇବା ଆମର, ସକାଳେ ତ ଖାଇଥିଲି ଭାତ କୋଳଥ ଡାଲି ଭଜା ବୁଝି ସେଇଆକୁ ହିଁ ଖାଇଲି, ରୁଟି ଖାଇଥାନ୍ତି ଭାବି ଥିଲି କିନ୍ତୁ ଯେହେତୁ ମତେ ଆଜି ପ୍ରବଳ ଜୋରେ ଭୋକ ହେଉଛି, ସନ୍ଧ୍ୟାବେଳେ କିଛି ଖାଇନଥିଲି ତ ଏବେ ଭଲ୍ସେ ଏହାକୁ ହିଁ ଭୋଜନ କରିବି, ଟିକେ ଅଧିକ ପରିମାଣରେ ଆଉ।
ଓହୋ। ଆପଣଙ୍କୁ କଣ କୋଳଥ ଡାଲି ଭଲ ଲାଗେ?
ଭଲ ଲାଗେ? ହଁସ୍ କହିବାକୁ ଗଲେ ଆଗରୁ ଭଲ ଲାଗୁନଥିଲା, କିନ୍ତୁ ଏବେ ଧୀରେ ଧୀରେ ଖାଇ ଖାଇ ଭଲ ଲାଗିଲାଣି ଆଉ।
ଯାହା ହୋଉ ମତେ ମଧ୍ୟ ଆଗରୁ ଯେତେବେଳେ ମୁଁ ମୋଟା ଥିଲି ସେତେବେଳେ ମତେ ଭଲ ହଉନଥିଲା କିନ୍ତୁ ଧୀରେ ଧୀରେ ମୁଁ ମଧ୍ୟ ଅଭ୍ୟାସ କରି ମତେ ଭଲ ଲାଗିଲା। କିନ୍ତୁ ମଝିରେ ଯେତେବେଳେ ମୁଁ ପୁଣି ପତଳା ହେଇଗଲି ତାପରେ
ତାପରେ ଛାଡ଼ିଦେଲି, ଏବେ ଆଉ ଭଲ ଲାଗୁନି। ଆଚ୍ଛା ଆଚ୍ଛା। ନାଇଁ କୋଳଥ ଡାଲିଟା ଦେବା ପାଇଁ ବୋହୁତ୍ ଭଲ। ଆପଣ ନିୟମିତ ନ ଖାଇଲେ ବି ନାହିଁ, ବା କିନ୍ତୁ ଖାଉଥାନ୍ତୁ ସପ୍ତା ଇକା ଥରେ ଖଣ୍ଡେ। ଥରେ ଖାଇଲେ
ନିଶ୍ଚୟ, ନିସ୍- ନିଶ୍ଚୟ ନିଶ୍ଚୟ ତାହା ତ ମୁଁ ଜାଣିଛି କିନ୍ତୁ କେବେ ଦେ ମାନେ ଇଛା ହୁଏ ନାହିଁ ତ, ତେଣୁ ସେଥିପାଇଁ ଟିକେ ଖାଏନି ଆଉ।
ଆଜ୍ଞା ଆଜ୍ଞା। କିନ୍ତୁ ଯଉଟା ପାଟିକି ପିତା ଲାଗେ ସେଇଗୁଟା ପାଇଁ ଦେହପାଇଁ ମୋର ବୋହୁତ୍ ଭଲ ହୋଇଥାଏ। ଯୋଉଟା ଆମକୁ ମିଠା ସେଇଟା ବି ଆମ ଦେହ ପାଇଁ ବୋହୁତ୍ ଖରାପ୍।
ନିଶ୍ଚିନ୍ତ ନିଶ୍ଚିନ୍ତ, କିନ୍ତୁ କଣ କହିଲେ କୋଳଥ ଡାଲି ନାଇଁ ଖାଆନ୍ତି ସେଇମାନେ, ମାନେ ଟିକେ ଯଉମାନେ ମୋଟାଥାନ୍ତି ପତଳା ହେବାକୁ ଟ୍ରାଏ କରନ୍ତି। ମୁଁ ତ ଏମିତି ରେ ପ ପତଳା ହେଇଗଲାଣି। ତେଣୁ ଏଥିପାଇଁ ଇଚ୍ଛା ହଉନାହିଁ ଆଉ।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କୁ କିନ୍ତୁ ମତେ ତ ମତେ ତ ମାନେ କଣ କହିଲେ, ହରଡ ଡାଲିଟି ଭଲ ଲାଗେ। ଆପଣଙ୍କୁ?
ହଁ ମୋତେ ବି ତ ହରଡ ଡାଲି ଭଲ ଲାଗେ। ହେଟା ଟିକେ ଅଧିକା ଭଲ ଲାଗେ କୋଳଥ ଠାରୁ।
ହଁ ସେଇଟା ତ ମୋର ମଧ୍ୟ ପସନ୍ଦ। ମୁଁ ସେଥିପାଇଁ ଆପଣଙ୍କୁ ପଚାରିଲି ଆପଣ କଣ କହୁଛନ୍ତି ଟିକେ ଦେଖିବା।
ଆଜ୍ଞା, ଆଜ୍ଞା।
ମୁଁ ଏବେ ଦେଖ
ମୁଁ ତ ଦେଖୁଥିଲି, କି ତାର କେତେଟା ଏପିସୋଡ ଅଛି କହିଲେ? ଏଇ ତିରିସ୍ ରୁ ପଇଁତିରିଶି ଟା ଭଳିଆ ଅଛି। ଆଚ୍ଛା ଆଚ୍ଛା। କନ୍ତୁ ଭଲ ମୁଭି ଦେଖିବି ତାହେଲେ ଆଉ।
ନିଶ୍ଚୟ ଆପଣ ଦେଖନ୍ତୁ ଥରେ ମାନେ କଣ କହିଲେ ଆପଣ କୋଉ ମାନେ ଏମିତି, କିଛିଟା ଜିନିଷ ଅଛି ଏଥିରେ ବହୁତ ମାନେ ମଜା ଲାଗିବ, ଆପଣ ଦେଖି ଦେଖି ହସିବେ। ମାନେ ସେଠାରେ ନିଜକୁ ସେଠାରେ, ଆପଣ ଭାବନାରେ ରଖିଦେଇକି ନିଜେ ହସିବେ। ଆଉ ଗୋଟେ ଗୋଟେ ଜିନିଷ ଏମିତି ଅଛି କି ଆ
ଏମିତି ଅଛି କି, ଆପଣମାନେ କାନ୍ଦିବା ପାଇଁ ପୁରା ମଜବୁରତ ହେଇଯିବେ। ଆଚ୍ଛା ଆଚ୍ଛା, ତାହେଲେ ଏତେ ହୃଦୟ ସ୍ପର୍ଶୀ ସିରିଏଲ ଟି ତାହଲେ ତମେ ନିଶ୍ଚୟ ଦେଖିବାକୁ ଇଚ୍ଛୁକ। ନିଶ୍ଚୟ। ମୁଁ ତ ନିଜେ ସେଇ ଇନ୍ଷ୍ଟା ରୁ ଦେଖି ଥିଲି, ବହୁତ ତେଣୁ ଭାବେ ଟିକେ ସବୁ ଯାକ ପୁରା ଭଲ ସେ ଦେଖିବେ ପୁରା ପ୍ରଥମରୁ ଶେଷ ଯାଏ ଦେଖିବେ ଟିକେ, ସେଥିପାଇଁ ଡାଉନଲୋଡ଼୍ କରି ଦେଖିବି ଆ ଆଜ୍ଞା ଆଜ୍ଞା, ବୋହୁତ୍ ବଢ଼ିଆ କଥା। ମୁ ବି ଦେଖିବି ଡାଉନଲୋଡ୍ କରି ଆଉ। ହଁ ଆପଣଙ୍କ କେଶରେ ରୁପି ହୋଇଛି କି?
ରୁଟି
ରୁପି ରୂପି ଆପଣଙ୍କ କେଶରେ।
ଓହୋ ନା ନା ମୋର ରୂପି ହୁଏ ନାହିଁ ମୋର ଆଗରୁ ହଉଥିଲା କିନ୍ତୁ ଏବେ ଆଉ କେ ଖେ ବର୍ଷେ କି ଦି ବର୍ଷ ହବ ଆଉ ହଉନାହିଁ।
ତାହେଲେ ଆପଣ କିଛି ଭଲ ଓ ସାବ୍ କିଛି ବ୍ୟବହାର କରୁଛନ୍ତି କି ସେ ରୁପି ରୁପି ସଫା କରିବା ପାଇଁ ତ ମୋତେ ବି ଟିକେ ଯଦି କୁହନ୍ତେ ଭଲ ହୁଅନ୍ତା।
ନା ନା ମୁଁ କିଛି ବ୍ୟବହାର କରୁନାହିଁ, ଆଗରୁ ବ୍ୟବହାର କରୁଥିଲି ବୋଲି ସେ ସବୁ ହଉଥିଲା। କିନ୍ତୁ ଏବେ ଆଉ କରୁନି ସେ ସବୁ ବ୍ୟବହାର।
ନାଇଁ କୁହନ୍ତୁନି ମୋ ମୁଣ୍ଡରେ ଯୋଉ ଭଳି ଶେଷରେ ଯୋଉ ଭଳି ରୂପି ରହୁଚି ଆଉ କହିବାକୁ ନାହିଁ। ଖାଲି କୁଣ୍ଡେଇ ହଉଛି ମୁଣ୍ଡ ତ ସେଥିପାଇଁ
ଓହୋ କିନ୍ତୁ ଯଦି
କିନ୍ତୁ ଯଦି ସେମିତି ହଉଛି ଯଦି ଆପଣ ପ୍ରଥମେ କଣ କରିବେ କହିଲେ ଯୋଉ ହେଡେନ୍ ସୋଲଡର୍ ସାମ୍ପୁ ଆସେ ଆଜ୍ଞା ଆଜ୍ଞା।
ସେଇଟା ବା ମାନେ ବାରମ୍ବାର ଟିକେ ଲଗାନ୍ତୁ ମାନେ ଦିଟା ପାଉଚ୍ ଭଳି ନାଇଁ ଦିଟା ନୁହଁ
ଏଇଟା ନୁହଁ ଆପଣଙ୍କର ଯେତିକି ଚୁଟି ଅଛି ଗୋଟେ ହିଁ କାଫି। ଆଜ୍ଞା।
ସେଇଟା ଲଗାନ୍ତୁ ସେଇଟା ଲଗେଇ ସାରିଲା ପରେ ଆଉ କଣ୍ଡିସନର ଲଗେଇବେନି ଯେହେତୁ ଆପଣଙ୍କର ରୁପି ହେଉଛି କଣ୍ଡିସନର ଲଗାନ୍ତୁନି ଏବେ ଫାଷ୍ଟେ ସାମ୍ପୁ ରଖିକି ପାଞ୍ଚ ମିନିଟ୍ ପରେ ଧୋ-ଧୋଇବେ ଧୋଇ ସାରିଲା ପରେ ତାକୁ ଭଲ୍ ସେ ମାନେ କଣ କହିଲେ ଶୁଖେଇବେ ଚୁଟିକୁ ଶୁଖେଇବେ ଓଦା ର ଶୁଖେଇବେ ଶୁଖେଇବେ ତାପରେ ତେଲ ମଧ୍ୟ ଲଗେଇବେନି ତେଲ ତା ପରଦିନ ଯଦି ହବ ଲଗେଇବେ ଆଉ ଆପଣ କେଉଁ ତେଲ ଲଗାନ୍ତି?
ହଁ ନଡ଼ିଆ ତେଲ ହିଁ ଲଗାଏ, ଆମର ଯେଉଁ ଆମ ଜାଣିଥିବେ ପାରାଚ୍ୟୁଟ୍ କକୋନଟ୍ ଅଏଲ୍।
ବାସ୍ ବାସ୍ ଆଉ ସେଇଟା ତ ମୁଁ ମଧ୍ୟ ଲଗାଏ, ସେଇଟା ତ ବହୁତ ଭଲ ତେଲ କିନ୍ତୁ ସେ ଲଗେଇଲେ ମୋର ତ କିଛି ହଉନି ଯଦି ଆପଣଙ୍କର କିଛି ହଉଛି ତେବେ ସେଥିରେ ଆପଣଙ୍କର କିଛି ଦୋଷ ରହୁଛି।
କଣ ଟିକେ ଦୋଷ ରହୁଛି ବୋଧେ ଆପଣ ବୋଧେ ମୁଣ୍ଡରେ ଅନ୍ୟ କିଛି ତେଲ କି କଣ ଲଗଉଛନ୍ତି। ନାଇଁ ନାଇଁ ମୋର ଏଇ ବୋଟଲ୍ ଟି ହିଁ ଆସୁଛି ସବୁବେଳେ ତ ଏଇଗୋଟିକ ହିଁ ମୁଁ ଲଗଉଚି।
ଅ ତେବେ ଯଦି
ତେବେ ଯଦି ସେ ତେଲରେ ଯଦି କିଛି ଅସୁବିଧା ହେଉଛି ତେବେ ସେ ତେଲ ବଦଳେଇ ପାରନ୍ତି ଆପଣ। ନାଇଁ ସେ ତେଲରେ ଅବଶ୍ୟ ସେ ତେଲଟି ସରିବା ପରେ ଆମର ଆମ ଘରୁ ଆସିଥିଲା ମରା ନଡ଼ିଆ ତେଲ ଜାଣିଥିବେ ସେଇ ନଡିଆ ତେଲ ସେଇଥିରେ ରଖାହଇଛି ସେଇ ନଡିଆ ତେଲ ଲଗଉଛୁ। ତ ପୁରା ପୁରା ଅରିଜିନାଲ୍ କହିବାକୁ ଗଲେ।
ତେବେ ତ ସେ ଏଇଟା ତ ବହୁତ ଭଲ କଥା ମାନେ ଯୋଉ ମର ନଡିଥିଲା ତ ମୁଁ ମଧ୍ୟ ଲଗାଉ ତା କିନ୍ତୁ ଏବେ ସ୍ ସରି ଯାଇଚି ଯେହେତୁ ଲଗେଇ ପାରୁନି କିନ୍ତୁ ଆପଣଙ୍କର ଏବେ ଭଲ ତ ଆଉ କିଛି ଯ ଲଗାନ୍ତୁ। ନେବେ ଆଉ ପାଣି ମଧ୍ୟ ଟିକେ ଭଲସେ ପିଅନ୍ତୁ ଆଉ ଟିକେ କଣ କହିଲେ ଏ ଯଉ ଖରାପ ଦୂଷିତ ଜଳ ପିଅନ୍ତୁ ନାହିଁ କାରଣ ଜଳ ମଧ୍ୟ ମୁଣ୍ଡର ଚୁଟି ଉପରେ ବେଶୀ ଟିକେ ବେଶ୍ ପ୍ରଭାବ ପକାଏ।
ଆଜ୍ଞା ଆଜ୍ଞା ଆମର ତ ଏଇଠି ଦୂଷିତ ଜଳ ଦୂଷିତ ଜଳ ନୁହଁ। ମ ପାଣି ତ ସଫା ଅଛି କିନ୍ତୁ ଯାହା କୁହନ୍ତିନି ପାଣିରେ ଗୋଟେ ମେଜରମେଣ୍ଟ ଥାଏ। ମାପଛୁପ ଥାଏ ତ ସେଇଟା ଆମର ଯୋଉ ତାର ଯେତିକି ସୀମା ଥାଏ ଶହେ ଆମର ଦୁଇଶହ କୋଡ଼ିଏ ଅଛି ବାପା ମୋର ଯନ୍ତ୍ରରେ ମାପୁଥିଲେ। ସେଥିପାଇଁ ଆମେ ତଳେ ଗୋଟେ ଟାପ ରେ ଲାଇନ ପାଣି ଆସୁ। ମତେ ସବୁବେଳେ ଭରିକି ଆଣି ପିବାକୁ ପଡୁଛି ସେ ପାଣି ଯୋଗୁ ଆମ ପ୍ରଭାବ ପରିବାର ସଦସ୍ୟମାନଙ୍କର ବି ବହୁତ ଶାରୀରିକ ଉପରେ ପ୍ରଭାବ ପଡ଼ିଲା ଖରାପ ପ୍ରଭାବ। ତ ଆମେ ଲାଇନ ପାଣି ବି ପିଉଛୁ ଆଉ।
ନିଶ୍ଚୟ ନିଶ୍ଚୟ ସେଥିପାଇଁ। ଥଇ ଆଉ ମୁଁ ମଧ୍ୟ ସେମିତି ଆଗରୁ ଯେପରି ଆମର ଘରେ ଏମିତି ଫିଲ୍ଟର ଖାଲିଥିଲା ତେଣୁ ଯାହା ହଉଏ ଏବେ ଆକ୍ୱଆଗାର୍ଡ଼ ପାଇଁ ଆଉ କିଛି।
କ ପାଇଁ ଆଉ କିଛି ସେ ସବୁ ହଉନାହିଁ ହିବାକୁ ଗଲେ ଆଜ୍ଞା ଆଜ୍ଞା ମୋ ର ବି ଖରାପ ହେକି ପଡ଼ିକି ଅଛି ଆମେ ବି ଠିକ୍ କରିବୁ ବୋଲି। ଭାବିଛି ଠିକ କରିବୁ ଆଉ।
ନିଶ୍ଚିନ୍ତପ
ନିଶ୍ଚିନ୍ତ ଆପଣଙ୍କ ର କଣ ହେଇଛି କି ହାତକୁ କାଟିବ। ହଁ ସେଇ କ୍ୟାଣ୍ଡେଲ୍ ଯେହେତୁ ହେଇଗଲାଣି ବର୍ଷେ ହେଲାଣି ଚେଞ୍ଜ ହେଇନି ତ ସେଇ ଗୁ ଟିକ ଖରାପ ହେଇଛି। ଛି ନୂଆ କ୍ୟାଣ୍ଡେଲଟି ପଡ଼ିବ ପଡ଼ିଲେ ସେ ଠିକ୍ ହୋଇଯିବ ଭଲ କି ପାଣି ଛାଣିକି ଆମକୁ ଦେବ ଆଉ।
ଓହୋ ନୁଆ ପ୍ୟାନେଲ୍ ପଡିବ ତ ମାତ୍ର କଣ କେତେ ଆଠଶହ ରୁ ହଜାର ଟଙ୍କା ଲାଗିବ ବୋଧେ ନା କଣ ମୁଁ ଯେତିକି ଜାଣିଛି।
ନାହିଁ ବାପା ତ କହୁଛନ୍ତି ଆହୁରି କଣ ତାର କିଛି ଅଛି ତ ତିନି ହଜାର ଟଙ୍କା ଭରି ଖର୍ଚ୍ଚ ହେବ।
ଓହୋ ତେବେ ହୋଇଥିବ ଯଦି ଆପଣଙ୍କର ଅଧିକ କିଛି ମାନେ ଖରାପି ବାହାରିଥିବ ଆମର ତ ସେଇ। ହଜାର ପନ୍ଦରଶହ ଭି।
ହଜାର ପନ୍ଦର ଶହ ଭିତରେ ତ ହେଇଯାଏ। ଆଜ୍ଞା ଆଜ୍ଞା ତ ସେଇଥିପାଇଁ ଅର୍ଥ ଟିକେ ଅଧିକ ଅଛି ବୋଲି ଏ ପର୍ଯ୍ୟନ୍ତ କରିନାହୁଁ। ଅର୍ଥ ଯୋଗାଡ଼ ହୋଇଗଲେ କରିବୁ ଆଉ। ଆଚ୍ଛା ହଉ ଠିକ୍ ଅଛି। ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି। ଆପଣ ଯାଆନ୍ତୁ ଭୋଜନ କରିବେ ରାତ୍ରି ହେଲାଣି ମୁଁ ବି ଯାଉଛି ଭୋଜନ କରିବି ଆଉ।
ଆଚ୍ଛା ହଉ ଆପଣ ଯାଆନ୍ତୁ ମୁଁ ମଧ୍ୟ ଯାଉଛି ଆପଣ ଯାଆନ୍ତୁ ଆଉଥରେ କଲ୍ କରନ୍ତୁ।
ଆଜ୍ଞା ଆଜ୍ଞା ଠିକ୍ ଅଛି ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।